ହାଲୋ!
ହାଲୋ!
ହଁ, ହାଲୋ!
ଆଁ ଜୟ ଶ୍ରୀ ଜଗନ୍ନାଥ, ରାଧେ ରାଧେ!
ହଁ ରାଧେ ରାଧେ, କଣ କରୁଥିଲେ?
ଏମିତି ବସିଛି ବର୍ତ୍ତମାନ ଖାଇକି ଆସିକି।
ଅ ହଁ। ଖାଇପିଆ ସରିଲାଣି, କଣ ଖାଇଥିଲେ?
ଆ ସକାଳେ ଜଳଖିଆ ଟିକେ ଖାଇଥିଲି, ବର୍ତ୍ତମାନ ପଖାଳ ଭାତକୁ ଆଳୁ ଭଜା।
ଅଁ ହଁ। ଆଉ ବର୍ଷା କେମିତି ଆପଣଙ୍କ ଆଡେ?
ବର୍ଷା ତ ଏଇନା ଜୋରରେ ପକଉଥିଲା ବର୍ତ୍ତମାନ କମିଛି ଟିକେ।
ଓହୋଃ, ଆପଣଙ୍କ ଘର?
ଆମର ଘର ହେଉଛି ଭୁବାନ।
ଓହୋଃ!
ଆପଣଙ୍କ ଘର, କଣ ଖାଇଥିଲେ?
ଖାଇଥିଲି ସେଇ ପଖାଳ, ଶାଗ ଭଜା, ଆଳୁ ଭର୍ତା ଆଉ ସୋୟାବିନ୍ କଷା। ଏମିତି ଆଉ।
ଓହୋଃ! ଆପଣଙ୍କ ଆଡେ ପାଗ କେମିତି ଅଛି?
ବର୍ଷା ଛାଡୁନି ବର୍ଷା, ହୁଁ ଆପଣଙ୍କ ଆଡେ? ହଁ, ବର୍ତ୍ତମାନ ପକଉଛି ଜୋରରେ।
ଝିପିଝିପି ଚାଲିଛି, ଝିପିଝିପି ଚାଲିଛି।
ଓହୋଃ, ଆପଣଙ୍କର କଣ ପ୍ରପର ଭୁବନ?
ପ୍ରପୋର ଭୁବନ ନୁହଁ ଭୁବନ ଅନ୍ତପୁରୁ, ଆପଣଙ୍କର?
କୁନିନ୍ଦା।
କୁନିନ୍ଦା ପାଟଣା।
ହୁଁ।
ଓହୋଃ!
ହଁ। ଆଉ ସବୁ ଭଲ ଘରେ?
ହଁ ହଁ ସମସ୍ତେ ଭଲ।
କଣ ପଢୁଛନ୍ତି?
ବର୍ତ୍ତମାନ ମୋର ଦଶମ ସରିଛି।
ଅହୋ। ଏବେ ପ୍ଲସ ଟୁ କୋଉଠି ପୁଣି କରିବେ ଭାବୁଛନ୍ତି ନା କି ଭାବି ନାହାନ୍ତି?
ଭାବିଚି ଭୁବନରେ କରିବି।
ଓହୋ ବାଜି ରାଇତୁ?
ଆଜ୍ଞା।
ଅହ। କୋଉଠି ପଢୁଥିଲେ?
ବଡ଼ବିଲ୍ ଆମ ଗାଁ ଅନ୍ତପୁର ସ୍କୁଲ।
ଓହୋ ଅନନ୍ତପୁର ମାନେ କୋଉଠି ଯୋଉ ଇଆଡେ ତ ଏକତାଳି ଅନ୍ତପୁର ସିଆଡେ ତ?
ଭୁବନ ଅନ୍ତପୁର।
ଆଉ ହୁଁ। ଆଉ ଆପଣଙ୍କର କଣ ଇଚ୍ଛା କଣ ହେବା ପାଇଁ?
ମୋର ମୋ ଇଚ୍ଛା ହୋଉଛି ଆର୍ମି।
ଓହୋ।
ଭାବିଛି କଲେଜ ତିନି ବର୍ଷ କରିଦେବି ତାପରେ ଯିବି। ଆଇ ଟି ଆଇ କରିବି ପୁଣି ଡିପ୍ଲୋମା କରିବି।
ଓହୋ। ଆଉ ଟେନ୍ଥ ପରେ ତ ଆର୍ମି ପାଇଁ ତମେ କରିପାରିବ ବୋଧେ ନା ଟୁୱେଲ୍ଭ ପରେ?
ନାଁ ଟୁୱେଲ୍ଭ ପରେ।
ଓହୋ ହୁଁ।
ଆପଣ କଣ କରନ୍ତି ହଁ?
ଓହୋ ମୁଁ ମୁଁ ପ୍ଲସ୍ ଥ୍ରୀ ଫାଷ୍ଟ ଇୟର।
ଅହ। କୋଉଠି ପଢନ୍ତି? ଅ ଅହ।
ହୁଁ। ଆଉ
ଏବେ କୋଉଠି ଅଛନ୍ତି?
ଏବେ ଘରେ ଅଛି। ଆଜି ଯାଇଥାନ୍ତି ଯେ ବର୍ଷା ତ।
ସେଇ ତ ବର୍ଷା ଆଉ।
ହଁ ପା ଭଲ କାଲି ବର୍ଷା ହଉ।
କାଲି ବି ବର୍ଷା ଆଜି ତ ସବୁଦିନ ତ ଆସିକି ଆଠ ଦିନ ହେଲା ଲଗାତାର ବର୍ଷ
ହଁ ପା ଲାଇନ ବି କଟୁଛି ସେମିତି।
କଣ ମାଇକ ବାଜୁଛି ନା କଣ ଆପଣଙ୍କ ଆଡେ?
ନାଇଁ ନାଇଁ ମୋ ଦେଇ ଦେଇ ସେ ଗୀତ ବଜାଉଛି ତା ଫୋନରେ।
ଓହୋ।
ଆଉ ଆପଣ କେତେ ଭାଇ ଭଉଣୀ?
ଆମେ ଦୁଇ ଭାଇ
ଓହୋ ଦି ଭାଇ।
ଆଜ୍ଞା।
ଓହୋ। ଭାଇ ତମେ ବଡ ନା ସାନ?
ମୁଁ ବଡ ସାନ ତାର ବୁଲୁଚି ଆଉ।
ଓହୋ ସେ କଣ ପଢୁଚି?
ସିଏ ତାର ବର୍ତ୍ତମାନ ହଉଚି ନବମ।
ଓହୋ ମାନେ କଣ ଗୋଟେ ବର୍ଷ ଡିସାନ୍ସ ନା? ଗୋଟେ ବର୍ଷ ସାନ ସେ ଆଉ। ମାନୁଚି ନା ମାନୁନି? ମାନୁଚି? ଆଉ ଝଗଡା ଫଗଡା ଲାଗ ନା ନାଇଁ?
ଏ ଝଗଡା ଫଗଡା ଲାଗୁ ବେଳେବେଳେ ଚିପାଚିପି ହେଇଯାଉ।
ଓହୋ।
ପୁଣି ତ ସେଇ ଦି ଭାଇ ଯେମିତି ପାଞ୍ଚ ମିନିଟ ଗଲେ ପୁଣି ସେମିତି ଆଉ।
ହଁ ସମସ୍ତେ ତ ସେଇଆ ଆଉ। ଆଉ ଏଇ ବର୍ଷାରେ ଖେଳି ପାରୁନଥିବେ ଆଉ?
ହଁ ବର୍ଷାରେ ତିନ୍ତୁଚି ନା।
ଓହୋ ନାଇଁ ବାହାରକୁ ଯାଇକି ତମେ ଯୋଉ କ୍ରିକେଟ ଫ୍ରିକେଟ ଖେଳ କି କଣ ହେଲା ଖେଳି ପାରୁନ?
ଆ ନାଇଁ କ୍ରିକେଟ ଆଉ ଖେଳ ହେଇପାରିନି।
ଓହୋ।
ମୁଁ ଭାବିଲି ଫୋନ ଟେ ଆଣିଲି ଭିବୋ ଭି ସିକ୍ସଟି ଭାଇଲି ଭଲ ପଡିବ ବୋଲି ହେଲେ ଚାର୍ଜ ଭଲ ରଖୁନି।
ଓହୋ ଭିବୋ ଟା ତ ଭଲ ରଖେ। ଚାର୍ଜ ଭଲ ରଖେ କ୍ୟାମେରା ବି ଭଲ।
ଏଥିରେ କଣ ନା ସେ ମୋ ସାନ ଟାେକା ମେଞ୍ଚେ ଗେମ୍ ଡାଉନ କରିଦେଇଚି।
ଓ ସେଇଗୁରା ତ ଆଉ।
ଏଇ ଗେମ୍ ଆପ, ପ୍ରବଳ ଲାଇଭ୍ ୱାଲ ପେପର।
ଓହୋ ସେଇଥିପାଇଁ ସେ ଗେମ ପାଇ ଆଉ।
ମୁଁ ଯେତେଥର ଯେ ହଁ ସେଇ ଫ୍ରିଫାୟାର ଯେତେ ଥର କାଟୁଛଚି ସେତେଥର ଡାଉନଲୋଡ କରୁଚି।
ଏ ଓହୋ।
ଆଉ ଜାଣିଥିବେ ମାଇଣ୍ଡ କ୍ରା୍ଫ୍ଟ ଯୋଉ ଗେମ।
ହଁ।
ଏ ଯୋଉ ଡାଉନ କରିଚି ଚାରିଶହ ପଞ୍ଚାବନ ଟଙ୍କା ଦେଇକି ଡାଉନ କରିଚି।
ଓହୋ ମାନେ କଣ ଆପ୍ କିଣିଚି? ନା ଜଣଙ୍କର ଆକାଉଣ୍ଟ କିଣିଚି ନା ନିଜର?
ଜଣଙ୍କର ଆକାଉଣ୍ଟ ଟା ଆଣିଚି ଜଣଙ୍କଠୁ।
ଓହୋ ଚାରିଶହ ପଚାଶରେ ଆଣିଚି।
ଆ ନାଇଁ ଆଗ ଡାଉନ କରିବ ଚାରିଶହ ପଞ୍ଚାବନରେ।
ଓହୋ ମାନେ କଣ ଫ୍ରିଫାୟାର ଟା କଣ ନାହିଁ ତ?
ନା ଫ୍ରିଫାୟାର ନୁହଁ ମାଇଣ୍ଡ କ୍ରାଫ୍ଟ।
ଓହୋ ଆଚ୍ଛା।
ପ୍ଲେଷ୍ଟୋରରେ ମାରିବେ ମାଇଣ୍ଡ କ୍ରାଫ୍ଟସ ଆସିବ।
ଓହୋ ନାଇଁ ମୋର ଗୋଟେ ଝିଅ ପିଲା ସାଙ୍ଗଟା ସେ ତାର ସବୁବେଳେ ଖେଳିବ ଫ୍ରି ଫାୟାର ଖେଳିବ। ମୁଁ କହିଲି ତୋ ଆକାଉଣ୍ଟ ୱୀକିଲି କେତେ କହୁଚି କେତେ ହଜାର ପନ୍ଦରଶହ ଭଳିଆ ହବ ମୁଁ କହିଲି ଓହୋ। ଆଉ ବିକି ଦଉନୁ କାଇଁ ରଖିଚୁ?
ଫ୍ରି ଫାୟାର ଆକାଉଣ୍ଟ ଚାରିଟା ଖଣ୍ଡେ ଟୋକା କିଣିକି ଆଣି ରଖିଚି।
ଓହୋ ସେ ସବୁ କିଣନ୍ତି ନା ଆକାଉଣ୍ଟ କିଣିକି କି ଲାଭ?
ଏଥିରେ ସବୁ ଯେତେ ସବୁ ଇଭୋ ଗନ୍ ସ୍କିନି ପଣ୍ଡଲ ସ ଯେତିକି ସବୁ ଏରା ସବୁ
ସେ କଣ ସେଥିରେ ସେ କୁହେ ସେଥିରେ ମୁଁ ରେସ କିଣୁଚି ତାଙ୍କର କଣ ଗନ କିଣୁଚି ଏମିତି ସ ସବୁ ସେର କଣ ସବୁବେଳେ ସେଇଟା ଚିପିକି ଖେଳୁଥିବ ସେ ତର।
ସେଇରା ଆଉ ରିଟର୍ନ ଆସିବନି ମୁଁ ବି ଖେଳିଥିଲି ମୁଁ ବି ପାଗଳ ହେଇଯାଇଥିଲି ମୁଁଇ ଯଉ କାମ ଦାମ କଲାଠୁ ଛାଡି ଦଉ
ଓହୋ ସିଏ ବା ଖେଳୁଛି ଘରକୁ ଗଲାଠୁ ସେ ଖେଳିବା ଆଗ। ତା ଭାଇ ଗୋଟେ ସାନ ଭାଇ ଅଛି ସେ ତାରେ ଖୋଳେଇଦେ ମାନେ ସିଏ ଖେଳିଲେ ସିଏ ଖେଳିବ ସେଇଥିପାଇଁ ଘରକୁ ଗଲେ ଅନଇଷ୍ଟାଲ ମାରିଦଉଛି ନହେଲେ ତାକୁ ଲକ୍ ରେ ରଖି ଦଉଛି। ଫୁଣି କଲେଜ ଫୁଣି ଧରିକି ଟୁକ୍ ଟୁକ୍ ଟୁକ୍ କରିଥିବ ସେ।
ଆମ ଆମ ଆମ ହଁ ଆମ ଟୋକା ତ ସେ ତାର ଜିଦି କଲା ଦି ଦିନ ଖାଇଲାନି କହିଲା ମତେ ମୋବାଇଲ ଦିଅ ମାନେ ଦିଅ। ମୋବାଇଲ ନଣିବ ପୁଣି ଆଇଫୋନ୍ ଥାର୍ଟିନ୍ ପ୍ରୋ।
ଓ ହ ଆମ ପୁଅ ତ ସେମିତି ଖାଲି ଯାଇକି କ୍ରିକେଟ ଖେଳିଲା। ଯାଇକି ବାହାରେ ବୁଲିଲା ସେଇଥିପାଇଁ ତାକୁ ହୋଷ୍ଟେଲ ରେ ଛାଡିଦେଲେ। ପଢ଼ୁଛି ଏବେ ପଢୁଛି ଭଲ ରେଜଲ୍ଟୁଛି ଏଠି ଯେତେବେଳେ ଥିଲା ପଢ଼ୁନଥିଲା ଜମା ବହି ଆଡ଼ଉ ନଥିଲେ। ତାକୁ ହଷ୍ଟେ ଛାଡିଲା ପରେ ଯାଇକି ସେ ପ
ଆ ଭାବୁଚୁ ଦଶମ ରେ ଛାଡ଼ିଦେବୁ ହଷ୍ଟେଲରେ।
ହଁ ସେ ପାଇଁ ନବମ ପଢୁଛି ଛାଡିଦେଲେ ନା ଦଶମ ସେ କେମତି ନ ହେଲେ ରେଜଲ୍ଟି କରିବ ଫେଲ ହେଇଯିବ ତ। ଗୋଟିଏ ପୁଅ କଣ କରିବ ହଁ।
ହଁ।
ଆଉ ସେ ଗଲାଠୁ ସେଇ କାନ୍ଦୁଣୁ ମାନ୍ଦୁଣୁ ହଉଛି କହୁଛି ମୁଁ ଘରକୁ ଯିବି ଏଇଟା ହେଲା।
ଦୁ ଦିନ ଖାଇଲୋନଣି ଆଇଫୋନ ଥାର୍ଟିନ୍ କିଣିବ ବୋଲି।
ଫୁଣିି କିଣିଲା ନା କିଣିଲାନି?
ଆଉ ଦି ଦିନ ଖାଇଲେନି କଣ କରିବୁ ଆଉ। ଆଉ କିଣିଲାଣିି ଆଉ କଣ କରିବୁ ତା କିଣି ଦିଆ ହେଇଛି ଆଉ। ପୁଣି ହେଟା ଭାଙ୍ଗିକି ପକେଇ ଦେଇଛି।
ହଁ ବା ମିଛ ହୁଁ।
ଭାଙ୍ଗିକି ପକେଇଦେଇଛି।
ହଁ ବା ଆଇ ଫୋନ୍ ଏତିକି କିଣିଛନ୍ତି ଫୁଣି ତାକୁ ଭାଙ୍ଗିକି ଫୋପାଡି ଦେଇଛି ଆଉ।
ନା ବି ନା ଡହରିଆ କଥା ଭିଡିଅ ଟା ଛାଡିବି?
ହୁଁ ଆଉ ଭିଡିଓ ଏମିତି କେତେ ତ ଆସିବନି କି ତମେ ମାରିଦେଲେ କେ ଟା ଆସିବନି ହେରୀକି ଭଙ୍ଗା ଆଇ ଫୋନ ର ଭିଡିଓ ହଁ।
ଯୋଉ ଭିଡିଓ କରିଥିବେ ଭିଡିଓ କରିଥିବେ ଜଗନ୍ନାଥ ମୋବାଇଲ ଗଲେରୀ ଦେଖିଛ ନାଇ ଆଇଫୋନ କିଣିଲେ ଭିଡିଓ କରୁଛି।
ଉୁଁ
ସେ ଭିଡୁଅ ଟା ସେ ଭିଡିଅ ଟା ପଠେଇବି?
ନା କଣ ଦରକାର୍?
ଆ କହୁଛନ୍ତି ମିଛ ଡହରା।
ହିଁ ହିଁ ଫୁଣି ଯୁ ଭାଙ୍ଗିଦଲେ ତାକୁ ବାଡେଇଲନି କି?
ଆଉ ସେ ମାଡ଼ ଖାଇଲା ପୁଣି ତାକୁ ମୋବଲ ଜିଦିକରୁଛି ଆଉ ଦିଆ ହବନି ମୋବାଇଲ୍।
ଓହୋ ଏମିତି କାହିଁକି ଭାଙ୍ଗିଦେଲା କାହିଁକି?
କହିଲା ମୁଁ କଣ କ୍ରିକେଟ ଖେଳି ଯାଇଥିଲା।
ହୁଁ।
ତା ସାଙ୍ଗମାନେ କଣ ଧରି ଦେଇଥିଲା ସାଙ୍ଗ ମାନେ ଧରିିକି କଣ ତାର ଭାଙ୍ଗି ଦେଇଛନ୍ତି।
ଓ। ତା ପାଇଁ ଏତେ ତ ସେ କଣ କାନ୍ଦିବ ବୋଲି ତାକୁ କଣ ଆଣିକି ଆଇଫୋନ ଦବ ଧରିକି।